ଦେଇ କଣ କରୁଚୁ?
ଶୁଭୁଚି?
ହଁ ହଁ ତତେ ଶୁଭୁନି କି?
ହାଁ ହ।
ମୁଁ କହିଲି କଣ କରୁଚୁ?
କଣ କରୁଥିଲି ଏଇଠିକି ଯାଉଥିଲି ଇଏ କରିବି ବୋଲି ଗାଧୁଆ ପାାଧୁଆ କରିବି ଗାଧୁଆ ପାଧୁଆ କହିଲି ଠାକୁର ପୂଜା କରିବି ଗୋଟେ ପୋଗ୍ରାମକୁ ଯିବାର ଅଛି ତ
ଆଚ୍ଛା ଆଉ କଣ ଜଳଖିଆରେ ହେଇଛି?
ଜଳଖିଆ ଜଳଖିଆ ଆଜି କଣ କହିଲୁ ଆଉ ଦେହ ଭଲ ଲାଗିଲାନି ଆଜି ଜଳଖିଆ ଆଉ କିଛି ବନେଇନି ବନେଇ ଖାଇବୁ ସେ ଅଛି ଇଏ ଅଛି ଚୁଡା ଅଛି ଚୁଡ଼ା ଛ ଛତୁଆ ଅଛି ଖାଇଦବୁ ନହେଲେ ଉଁ ଖାଇବୁ ଇଏ କଣ କହିଲୁ? କରିବି ପରେ କରିବି ଗାଧେଇ ପାଧେଇ ସାଇଲେ ପରେ କରିବି ଆଉ, କରିପାରେ ନ କରିପାରେ ଗୋଟେ ପ୍ରୋଗ୍ରାମକୁ ଯିବାର ଅଛି ବୋଲି ସେଇଥିପାଇଁ ତରତର ହଉଛି ଆଉ
ଓହୋ ହୋ ଆଉ ଆମର ବା ବର୍ଷା ସେପଟେ ହଉଛି ତମର?
ହଁ ବା ବର୍ଷା, ବର୍ଷା ଏତେ ଜୋରେ ଯେ ଏ ଉଁ ଉଁ ଉଁ ଘର ଯୋଉ ପୁଟିକ ଅଧା ଯାଇ ସେ ଓଦା ଘରର ବାରି ପ ଟ ସବୁ ଆଡେ ପାଣି। ଏତେ ଜୋରେ, ରୋଷେଇ ଘରେ ସେ ଯାଇଛି ଗୋଟେ ଟିଭି ତାର ଉପରୁ ଆଇଚି ଆଇଚି କନେକ୍ସନ ତା ସେପଟେ ପାଣି ଆସିକିରି ଘର ସାରା ରୋଷେଇ ଘର ସାରା ପାଣି
ନାଇଁଁ ତମେ ସେ ଏକ୍ଜିଷ୍ଟ ର ଲାଗିବା କଥା ସେଇ ହୋଲ ପଟେ ଆଣିଛ ବୋଲି ଅଧିକ ପାଣି ଆସୁଛି ସେଠି ଏକ୍ଜିଷ୍ଟର ତ ଲଗେଇଦେଲେ।
ହୁଁ, ଆସିବନି ସେ ସେଇଠୁ ମୁଁ ଘର ଯେତେବେଳେ ରୋଷେଇ କଲି ରୋଷେଇ ଘର ଭାସିଲା ମୁଁ କହିଲି ରୋଷେଇ ଘର ଦ୍ଭାସୁଚି କାହିଁ ମାନେ ପାଣିଟା କାହିଁକି କୋଠା ଘର ଭାସିବ ଏ ଦେଖିକି ତାପଟେ ସେ ପାଣିଟା ଆସିକିରି ସୋକ କରିକିରି ସେ କାନ୍‌ ସେଥେରେ ଆସିକିରି ଘରେ ମାନେ ଟୋଟାଲି ଘରେ ପାଣି ଗ୍ୟାସ ଫ୍ୟାସ ସବୁ ପାଣି ଆଉ
ଓହୋ ହୋ ନା ଆମର ବା ଏପଟେ ଏତେ ଜୋରେ ବର୍ଷା ହଉଛି ମାନେ ଯୋଉ ପୋଖରୀରେ ସବୁ ମାଛ ସବୁ ନ ଧରା ହେଇଥିଲା ସେ ମାଛ ସବୁ ଓପ୍ ଉପରକୁ ଉଠି ବିଲ ସାରା ମାଛ। ଏବେ ଲୋକମାନେ ସବୁ ମାଛ ବା ଜାଲ ପ ପୋଖରୀରେ ବା ଜାଲ ପକଉଛନ୍ତି। ମାନେ ପୋଖରୀ ଆଉ ତ ମାନେ ବିଲରେ ଏତେ ପାଣି ସେ ବିଲରୁ ମାନେ ଲୋକ ଯାଇ ମାଛ ଧରୁଛନ୍ତି। ଜାଲ ପକେଇ କିଏ ହାତରେ ଧରୁଛି ସବୁ ମାନେ ବର୍ଷା ହେଇକି ପୋଖରୀ ପାଣି ଟା ଉଠି ଆସିଲା ନା ମାଛଗୁଡା ସବୁ ବିଲକୁ ପଳେଇ ଆଇଲେ ଏନେ ଲୋକ ସବୁ ଧ
ବା ଯୋଉ ଇଏ ମାଛ ସବୁ କଉ ଫଉ ଆସିକିରି ଇଏ
ହଁ ହଁ, ହଁ କଉ ତାପରେ ଶେଉଳ ରତା ମାଗୁର
ଝୁଅ ପାଞ୍ଚୁଟା ଯୋଉ ଦାଣ୍ଡରୁ ପାଞ୍ଚୁଟା କଉ ପାଇଲା।
ହଁ ସିଏ ବା ସବୁ ପାଣି ବ ତାହେଲେ ସେ ଉଠି ଆସୁଛନ୍ତି, ସେଉଟୁ ଏପଟ ସେପଟ ହଉଛନ୍ତି ରୋଡ କ୍ରସ
ସେ ପ ପଙ୍କୁଆ ପଙ୍କୁଆ ମାଛ ତ ସେଇ ପଙ୍କୁଆ ମାଛ ବୋଲି ବୋଧେ ସେଇଥିପାଇଁ କି ଉଠି ଯାଉଛନ୍ତି କି?
ହଁ ଇଏ ଭାରି ଟେଷ୍ଟ ଲାଗେନି କି?
ହଁ ଦେଶୀ ମାଛ ନା।
ହଁ ହଁ ନାଇଁ ମୁଁ ଫୋନ କରିଥିଲି କଣ ପାଇଁ କହିଲୁ? ଆମେ ଟିକେ ଯାଉଛୁ ଏଇ ମାନେ ସାତ ଦିନ ଭିତରେ ଆମର ଗୋଟେ ପୋଗ୍ରାମ ହଉଛି କଣ କଇଲ ଭୋଜି କରିବୁ। ଏଇଠି ମୁଁ କହିଲି ତମେ ଫ୍ୟାମିଲି କେତେଜଣ କଣ ଯିବ ସେଇ ହିସାବରେ ଆମେ କହିକି ଆମେ ଟିକେ ଟିକେ ରଖୁଛୁ ଲିଷ୍ଟ କରୁଛୁ ତ ଆମେ କେତେ ଜଣ ଯିବୁ ବୋଲି?
ଭୋଜି, ଭୋଜି କଣ ଭେଜ ନା ନନ ଭେଜ?
ସବୁ ହବ ଯିଏ ଆମିଷ ଖାଇବା କଥା ଖାଇବେ, ଯିଏ ନିରାମିଷ ଖାଇବା କଥା ଖାଇବେ। ଆମର ଯୋଉ ହବ ସେଇଟା, ଏବେ ପର୍ଯ୍ୟନ୍ତ ଆମର ବାର ଜଣ ହେଇଛନ୍ତି ଯିବେ ବୋଲି। ଆଉ ତମେ କେତେ ଜଣ ତମ ପରିବାରରୁ କେତେ ଜଣ ଯିବ?
ଆମର ଆମର ତ ଅଛୁ ତିନି ଜଣ ବାପା ମା ଛୁଆ ତିନି ଜଣ ଅଛୁ ଆଉ।
ହଁ ଆଉ ତିନି ଜଣ ରୁ ଆମିଷ କେତେ ଜଣ ନିରାମିଷ କେତେ ଜଣ?
ତ ଆମିଷ କଣ ଆମିଷ ତ ଆମର ତିନି ଜଣ ଯାକ ସମସ୍ତେ ଆମିଷ ଖାଆନ୍ତି ଆଉ।
ହଁ ହଁ ଆଚ୍ଛା ହଉ ତାହେଲେ। ଆମର ଝିଆଳୀ ଅଛି, ଆଉ ଗୋଟେ ଜାଗା ବି ଫିକ୍ସ ହେଇନି ଶିଆଳିରେ ଗୋଟେ ଜାଗାରେ ଅଛି କରିବା ପାଇଁ, ଆଉ ଗୋଟେ ଜାଗାରେ ଅଛି ଯଦି ସାଧା ହବ ତାହେଲେ ଏ ପଞ୍ଚମୁଖୀ ହନୁମାନ ହବ!
ଏଇଠି ତ ବର୍ଷା ହଉଛି ବର୍ଷା ନା ବର୍ଷା!
ନାଁ ଛାଡିଯିବ ଏଇ ଲଘୁଚାପ ହେଇଛି ବୋଲି ବର୍ଷା ହଉଛି, ଲଘୁଚାପ ଗଲେ ସରିଲା! ଆଉ କଣ ବର୍ଷା ହବ, ଏ ବର୍ଷ ତ ବର୍ଷା ଏତେ ନଥିଲା ଏଇ ଲଘୁଚାପ
ଶିଆଳି ରେ କଣ ସୁବିଧା ଅଛି?
ବଢିଆ ସୁବିଧା ଅଛି, ହଁ ତମେ ବା ନେଇପାରିବ ଆଉ ଯୋଉ ଆମର ଯୋଉ ଝାଉଁ ବଣ ରେ ରୋଷେଇ ହଉଛି ଗ୍ୟାସ ଆଉ ଚୁଲା ବି ନେଇଯିବ ସାଙ୍ଗରେ। ତାପରେ ସବୁ ଯାକ ଜିନିଷ
ହଠାତ୍ ବର୍ଷା ହେଲା ଘର ଫର ନାଇଁ?
ଘର ଫର ଆଗରୁ ଗମେଣ୍ଟ କରିଥିଲା, ସେ ଯେହେତୁ ସମୁଦ୍ର ଆଉ ସ୍ଥଳ ଭାଗକୁ ମାଡି ଆସି ସେ ଘର ଟା ଭାଙ୍ଗିଦେଲା ଆଉ ସେ ଘର ଏବେ ଆଉ ନାହିଁ। ତମେ ବା କରିପାରିବ ସେଠି ବି ଅଲଗା ଅଛି! ମାନେ ଅଲଗା ଚାଳିଆ ଭଳିଆ ହେଇଛି ସବୁ ଘର କର! ଯଦି ଆମେ ପାଲ ନେଇଯିବା ଦେଖିକି ପାଗ ଦେଖ ଯିବା ସବୁ ଆରେଞ୍ଜମେଣ୍ଟ କରିଦେଇଥିବା। ମାଛ ଯୋଉ ଆମିଷରେ ଯୋଉ ଯୋଉ ଆଇଟମ ହବ, ସେଗୁଡା ସବୁ କଣ ଆମେ ଆଗରୁ କିଣିକି ରଖିଥିବା କି? ସେଇଦିନ ଆମେ ସେଇଠୁ ଯୋଉ ଘେରି ଅଛି ମୋ ସାଙ୍ଗକୁ କହିଦେଇଛି, ସେଇଠୁ ସେ ଘେରିରୁୁ ଦବ ଚିଙ୍ଗୁଡି! ଆଉ ମାଛ ହବ, ଛୁଆ ମାନେ କହୁଛନ୍ତି ଚିକେନ ହବ। ଆଉ କିଏ କହୁଛି, ମୁଁ ଚିକେନ ଖାଏନି ମଟନ ଖାଇବି। କେତେ ଜଣ କଣ ଖାଇବେ, ତାପରେ ମାନେ ହବ ମାଛ ହବ।
ଭେରାଇଟି କଲେ ଭେରାଇଟି କଲେ ତା ପାଇଁ ବହୁତ ହବ ପୁଣି!
ହଁ! ଭେରାଇଟି ହଉ ସମସ୍ତଙ୍କ ଯେହେତୁ ଭୋଜି ଟା ସମସ୍ତଙ୍କ ପାଇଁ ସମସ୍ତଙ୍କ ଖୁସିରେ ଖୁସି ହବା ଦରକାର। ନା! କିଏ କହିବ ମୁଁ ଚିଙ୍ଗୁଡି ଖାଇବି, କିଏ ମାଛ ଖାଇବ, କିଏ ଚିକେନ, କିଏ ଅଣ୍ଡା କିଏ ମଟନ କିନ୍ତୁ ଦେଖ ଦେଖିବା, ଯୋଉଟା କରିବା ଯେମିତି ସମସ୍ତେ ଖାଇପାରୁଥିବେ। ତାପରେ ସାଧାରେ ବି ହବ, ସାଧାରେ ହବ ଉଁ ଯୋଉ ପନିର ହବ, ଛତୁ ହବ ଭାତ ଡାଲ ଫ୍ରାଏ ହବ। ତାପରେ ପାମ୍ପଡ, ସାଲାଡ ହବ ଏଇ ସବୁ ହବ ଆଉ। ତମର ତ କେଇ ଖାଇବନି ବୋଧେ? ମାନେ ଯୋଉ କେହି ସାଧା ବୋଧେ ନାହାନ୍ତି, ସମସ୍ତେ ଆମିଷ ତିନି ଜଣ ଯାକ? ନା କଣ? ଯଦି ହେଲା ଆଉ ତାହେଲେ କଣ କରିବା? ସେଇଆଉ କରିଦବା। ଆଉ ତାହେଲେ ଉଁ ଯୋଉ ଦିନ ଯିବା ଆମର ତ ରବିବାର ହଉଛି ଯିବା ବୋଲି। ରବବାର ହେଲେ, ସେ ରବବାର ଦିନ ଯାଇକି ସମସ୍ତେ ଆଠଟା ବେଳକୁ ତୁ ଆସି ପହଞ୍ଚିବୁ। ସମସ୍ତଙ୍କୁ ଆଣିକି ହେଲା କି। ଆଠଟା ବେଳକୁ ପହଞ୍ଚିଲେ, ଆମେ ଏଠି ଗୋଟେ ଗାଡି କରିକି ପୁଣି ଜିନିଷ ପତ୍ର ସବୁ ଲୋଡ କରିବା। ସବୁ ହାଣ୍ଡି କୁଣ୍ଡେଇ, ଗ୍ୟାସ ଚୁଲା ସଉଦା ପତ୍ର, ପନିପରିବା, ମସଲା ମସଲି ସବୁ ସବୁ ଯାକ ଜିନିଷ ପାଣି ପୁଣି ଯିବ। ସେଠି ପାଣି ଟା ତ ଏତେ ବ୍ୟବସ୍ଥା ସ୍ଥା ନାହିଁ ଲୁଣି ପାଣି। ପାଣି ଫାଣି ନବା। ତାପରେ ପାଲ ନବା ସମସ୍ତେ। ସ୍ତେ ପାରିକି ବସିବା। ଏମିତି ସବୁ ନନେଲେ ସେଇଟା ହବ କି? ତେଣୁ ସେ